ହାଲୋ
ହଁ ଗୁଡ଼୍ ଇଭିନିଂ
ଭେରି ଗୁଡ଼୍ ଇଭିନିଂ କେମିତି ଭଲ ଅଛନ୍ତି।
ହଁ ଭଲ ଅଛି ଆପଣ କେମିତି ଅଛନ୍ତି।
ହଁ ମୁଁ ବି ଭଲ ଅଛି।
ଆଉ
ଆଉ ଆପଣ ଆଉ ଆପଣଙ୍କ ଆଡ଼େ କେମିତି କଣ ପାଣିପାଗ ଅଛି ଏବେ।
ପାଣିପାଗ କିଛି ଭଲ ନାହିଁ ଖାଲି ଗରମ ହଉଛି।
ଆଚ୍ଛା ଆଉ ତାହଲେ ଗରମରେ-, ଆମର ସେମିତି ଥଣ୍ଡା ଗରମ ମିଶିକି ଆଉ ତ ହେଲେ ଆପଣ ତାହେଲେ କୁଆଡେ ବୁଲାବୁଲି କରିବାକୁ ଯାଇପାରୁନଥିବ ବୋଧେ।
ବୁଲାବୁଲି କଣ ଖରାରେ ତ ବାହାରୁ ଯୁଆଡେ ଗଲେ ବି ସଂଷ୍ଟ୍ରୋକ ଆସିବ ସେଇ ଭୟରେ ଘରେ ରହିବାକୁ ପଡୁଛି। ଆମର ତ ତାପରେ ଗମେଣ୍ଟ ର ରୁଲ ହିସାବରେ ଦଶଟା ରୁ ତିନିଟା ଚାରିଟା ପର୍ଯ୍ୟନ୍ତ ବାହାରକୁ ବାହାରି ହଉନି ଏତେ ଗରମ ହଉଛି ଟେମ୍ପ୍ରେଜର୍ ତ ଅଧିକା ରହୁଛି
ହୁଁଁ ହୁଁ ସେ ତ ଠିକ୍ କଥା ଆମେ ତ ସେଇ ମାନେ ଭାବୁ ବହୁତଥର ପ୍ଲାନିଂ କଲୁଣି ଯେ କୁଆଡ଼େ ଟିକେ ବୁଲିବା ପାଇଁ ଯିବୁ। କିନ୍ତୁ ଏତେ ଗରମ ସକାସେ ଯାଇପାରୁନୁ
ଖରାଦିନ ବୁଲା ବୁଲି -,
ହଁ କଣ କରିବା ମାନେ ବୁଲିବା ପସନ୍ଦ ତ ସମସ୍ତଙ୍କର।
ହଁ ବୁଲିବା ତ ଓଭିିୟସଲି ପସନ୍ଦ ଆଚ୍ଛା ଆପଣ ତାହେଲେ ବହୁତ ବୁଲାବୁଲି କରୁଛନ୍ତି ବୋଧେ
ହମ ବହୁତ ମାନେ ଏମିତି ବହୁତ ପସନ୍ଦ ପସନ୍ଦ ବହୁତ କିନ୍ତୁ ଯାଇପାରେନି ଏବେ ଦେଖନ୍ତୁ ଏବେ ଯେଉଁ ହିସାବରେ ମାନେ ହିଟ୍ ୱେଭ୍ ଟା ଚାଲିଛି। ତ ଯାଇ ହେଉନି ତ ସବୁବେଳେ ମାନେ ବାବା ମମିଙ୍କର ଇଏଟା ଯେ ନାଇଁ କୁଆଡ଼େ ଗୋଟେ ବୁଲିବା ପାଇଁ ଯିବା, କୁଆଡେ ଗୋଟେ ବୁଲିବା ପାଇଁ ଯିବା। କିନ୍ତୁ ଟିକେ ଯେତେବେଳେ ପାଣିପାଗ ଚେଞ୍ଜ ହେଇଯାଉଛି ନା ବର୍ଷା ହେଲା ଭଳିଆ ଲାଗୁଛି। ସେତେବେଳେ ପ୍ଲାନିଂ ହେଇଯାଉଛି, କୁଆଡେ ଗୋଟେ ଯିବା କି? ତାର ନେକ୍ସଟ ଡେ ପୁଣି ଖରା ହେଇଯାଉଛି ଏମିତି।
ମିନ୍ସ ସିଜନ ହିସାବରେ ପ୍ଲାନିଂ ହଉଛି କୁଆଡ଼େ କୁଆଡେ ବୁଲିଯିବା ପାଇଁ।
ହଁ କିନ୍ତୁ ହେଇପାରୁନି। ଦେଖନ୍ତୁ ଏବେ ଖରା ଚାଲିଛି ଏବେ ଆମକୁ ଲାଗୁଛି ଏତେ ଗରମ ହଉଛି କୁଆଡେ ଯାଇ ବର୍ଷା ହେଲେ ଏତେ ବର୍ଷାରେ କୁଆଡେ ଯିବା ଶୀତ ହେଲେ ପୁଣି ଏତେ ଥଣ୍ଡା ଲାଗୁଛି କୁଆଡେ ଜି ମାନେ ଏମିତି ଅ
ହେଲେ ଆପଣଙ୍କୁ ମାନେ କେମିତିଆ ସବୁ ଟ୍ରାଭେଲିଂ ପାଇଁ, ମାନେ କେମିତି କେମିତି ସବୁ ଜାଗା ପସନ୍ଦ?
ମତେ ତ ସତକହିବାକୁ ଗଲେ, ମତେ ସବୁଠୁ ଭଲ ଲାଗେ ମନ୍ଦିର। ସବୁଠୁ ଭଲ ଲାଗେ। ମାନେ ଇଭିନ୍ ମୁଁ ଏଠି ବି ଘର ପାଖରେ ବି ମତେ ତ ଯୋ ଡେଲି ମାନେ ମତେ ଯଦି ଘର ଲୋକ ଏଲାଉ କରନ୍ତେ ମୁଁ ଡେଲି ମନ୍ଦିର ଯାଆନ୍ତି। ମାନେ ସେଇଭଳିଆ ମତେ ଏତେ ପସନ୍ଦ ମନ୍ଦିର ଆଉ ଆମର ମାନେ ହଁ ଆମର ଗୋଟିେ ପ୍ଲାନିଂ ହେଇଥିଲା ହରିଶଙ୍କର ଯିବାର। ତ ଅବ ଅବଶ୍ୟ ମୁଁ ଯାଇକି ଦେଖିକି ଆସି ସାରିଛି ବାବା ମମି ଯାଇନାହାନ୍ତି।
ଯାଇଛନ୍ତି।
ହଁ ମୁଁ ଯାଇଛି।
ଆଚ୍ଛା, ମାନେ ହୁଁ, ମୁଁ ବହୁତଥର ଯାଇଛି।
ଆଚ୍ଛା, ନା ମୁଁ ଥରେ ହିଁ ଯାଇ ମୁଁ ଥରେ ହିଁ ଯାଇଛି। ସେଇଟା ବି ମାନେ କଣ କହିଲେ, ଆ ମୁଁ କଣ କହିବି? ସାୟଦ୍ ମୋ ଲକ୍ ସେଇଟା ଯାଇଥିଲି ମାନେ ଆକଚୁଆଲି ଯାଇଥିଲି ମୁଁ ବଲାଙ୍ଗୀର। ତ ସେ ସେଠୁ ଏମିତି ଗୋଟେ ରିଲେଟିଭ୍ ଜଣେ ରହନ୍ତି ତ ତାଙ୍କ ଘରକୁ ଯାଇଥିଲି। ସେ ସେଠି ହିଁ ହଠାତ୍ କିନା ଗୋଟେ ପ୍ଲାନିଂ ହେଲା ଯେ କୁଆଡେ ବୁଲିଯିବା କି? ତ ବୁଲିଯିବାକଥା ତ ବୁଲିବା ପାଇଁ ତ ମୁଁ ସବୁବେଳେ ରେଡ଼ି। ତ ମୁଁ ଆଉ ମୁଁ ଆଉ ଜାଣିନି ଯେ ମାନେ ସେଇ ବଲାଙ୍ଗୀର ସେଇଠୁ ପାଖ ପ଼ିବ ବୋଲି ଜାଣିନି। ତ ମୁଁ କହିଲି ପାଖାପାଖି କଣ ଅଛି? ତ ସେଇ ଆମର ଯିଏ ସମ୍ପର୍କୀୟ ହେବେ ସେ କହିଲେ ନା ହରିଶଙ୍କର ଦେଖିଛୁ ମୁଁ କହିଲି ନା। ଯିବା ମୁଁ କହିଲି ଚାଲ ତମାନେ ଏମିତି ହେଇକି ସେଇଠୁ ଯାଇଥିଲି।
ହ
ବାକି ମୁଁ କଣ କହିଲେ ମୁଁ ଟିକେ କହିବାକୁ ଗଲେ ଭଲସେ ବୁଲି ପାରିନି ମାନେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହେଇଗଲା। ପାଞ୍ଚଟା
ସନ୍ଧ୍ୟା ନା ସନ୍ଧ୍ୟା ହେଲେ ନାଇଁ। ଯେତେବେଳେ ହରିଶଙ୍କର ବୁଲିବାକୁ ଆସିବେ ଆପଣ ସବୁବେଳେ ପ୍ଲାନିଂ କରିବେ। ଅ ମାନେ ଯୋଉଟା ପାହାନ୍ତିଆ ଟାଇମ୍, ନାଇଁ ସକାଳ ଟାଇମ୍ କାହିଁକି ନା ହରିଶଙ୍କର ଗୋଟେ ଏମିତି ମନ୍ଦିର୍, ହରି- ହରି ମାନେ ଆମେ ଜାଣିଛନ୍ତି, ଆମେ କାହାକୁ ପୂଜା କରୁ, ବିଷ୍ଣୁ ଆଉ ଶଙ୍କର ମାନେ
ମହାଦେବ।
ମହାଦେବ ତ ହରି ଆଉ ହର ଦିଜଙ୍କର ମାନେ ସେ ଗୋଟେ ମିଳନସ୍ଥଳ। ମାନେ ଯୋଉଟା କୁହାଯାଏ, ଯୋଉଠି ଆଉ ହରିହର ଯୋଉଠି ମିଶି ଯାଆନ୍ତି। ସେ ଗୋଟେ ପବିତ୍ର ସ୍ଥାନ ଗୋଟେ ବନିଯାଏ ମାନେ ଏତେ ଶାନ୍ତି, ଏତେ ବଢିଆ ଜାଗା ସିଏ ଗୋଟେ ମାନେ ଥରେ ଆସି ଖାଲି ବାରମ୍ବାର ବାରମ୍ବାର ଯିବାକୁ ଇଛା ହୁଏ, ଖାଲି ସେତିକି ନୁହେଁ ଯେ, ସେଇଟା ଗୋଟେ ସାଧା ସିଧା ମନ୍ଦିର ନୁହେଁ ଯିଏ ତ କୁହାଯାଏ ବାରଶହ ନା ଚଉଦଶହ ତ ମୁଁ ପ୍ରପରଲି ଜାଣିନି ଏଇଟା ତ ସେଇ ସମୟରୁ ସେ ମନ୍ଦିରଟା ହେଲାଣି। କୁହାଯାଏ ଯେ ସେ ଯୋଉ ଗୋଟେ ପର୍ବତରେ ଅଛି ସେ ପର୍ବତ ପାଖରେ ହେଲା ସେଇ ସମୟରେ ଜଣେ ଅ ଗନ୍ଧମର୍ଦ୍ଧନ ପର୍ବତ ସେ ଗନ୍ଧ ଉତ୍ପାଦନ ମାନେ ବହୁତ ବଡ ପର୍ବତ। ବହୁତ ବଡ ପର୍ବତ ସିଏ ଆଜ୍ଞା ତ ସେଇଠି ସେ ଜଣେ ରାଜା ଥିଲେ ଆ ତା ନାଁ ତ ମୋର ଏବେ ମନେ ନାହିଁ ତ ସିଏ ତାଙ୍କ ସେ ରାଜା ରାଣୀ ଯେତେବେଳେ ଥିଲେ ସେଇଠି ଗୋଟେ ପୂଜା କରିବାକୁ ସେ ଯାଆନ୍ତି ସେଇଠିକି। ତ ଗୋଟେ ଛୋଟ ଇଏ ଥିଲା ଗୋଟେ ଝରଣା ସେଇଠି ଥାଏ ହେଲା ସେ ଯୋଉ ଝରଣାଟା ବହୁତ ମନମୁଧବର ଯେତେବେଳେ ବହୁତ ଆଗରୁ ଥିଲା ସେ ଟିକେ ଭୟ ଲାଗେ। କାହିଁକିନା ପଥର ଫଥର ଏମିତି ଥିଲା ଜଷ୍ଟ କିଏ ଗଲା ପରେ କିଏ ଗୋଡ ଖସିଯାଏ। ପଡିଯାଆନ୍ତି ଏମତି
ସେ ଯୋଉ ଯୋଉ ଝରଣା କଥା କହୁଛନ୍ତି ସେ ଗଟେ ମନ୍ଦିରକୁ ଲାଗିକି ଅଛି କି?
ଆଜ୍ଞା।
ହଁ କାହିଁ ସେ ହଁ ହଁ ସେଇ ସେଇ ଝରଣାରେ ଆମେ ଯେଉଁ ଯାଇଥିଲୁ ମାନେ ଅବଶ୍ୟ ଗାଧୋଇବା ପାଇଁ କହିଲେ ମ ତେ ଟିକେ ଡର ଲାଗିଲା। ଗାଳେ ଗୋଡ ଖସିଯିବ ମୁଁ ଖାଲି ଯାଇକି ମାନେ ପାଦ ଧୋଇକି ଏମିତି ପାଣି ଟିକେ ଚିଞ୍ଚି ହେଇଗଲି ସେଠି।
ହଁ ସିଏ ତ ବୋଧେ ଆପଣ ବୋଧେ ବହୁତ ଆଗରୁ ଯାଇଥିବେ ତାହେଲେ। ଅଁ ଏବେ ହିସାବରେ ଦେଖିବାକୁ ଗଲେ ବହୁତ କିଛି ଡେଭଲପ ହେଲାଣି। ବହୁତ କିଛି ଅଁ ମାନେ
ଥିଲେ କେବେ କହିଲେ ହେଇଗଲାଣି ସେ ଚାରି ପାଞ୍ଚ ବର୍ଷ ତଳ କଥା ମୁଁ କହୁଛି।
ଆଚ୍ଛା ଚାରି ପାଞ୍ଚ ବର୍ଷ। ଏବେ ଥରେ ଯାଆନ୍ତୁ ନା ଏବେ ବହୁତ ବଢିଆ ଲାଗିବ ସେ ମା ମାନେ ଝରଣା ଅଛି ହେଲା ଝରଣା ସହିତ ଝରଣା ସହିତ ମାନେ ଝରଣା ଧୀରେ ଧୀରେ ଧୀରେ ଧୀରେ ହେଇକି ଆସୁଛି। ତା ସହିତ କଣ ହଉଛି ନାଁ। ଅଁଣ ମାନେ ଏପଟେ ଆପଣ ଯିବେ ପ୍ରଥମେ ଝରଣା ରହୁଛି। ଝଣ ରହି ସାରିଲା ପରେ ଝରଣାରେ ମାନେ ଆପଣ ଗାଧା ଫାଦା କରି ପାରିବେ ଯାହା କିଛି କରିପାରିବେ ତାପରେ ମନ୍ଦିର ଅଛି ମନ୍ଦିରରେ କେତେରେ ଭଲ ରେ ଦର୍ଶନ କରିବେ। ହେଲା ଧୀରେ ଧୀରେ ଧୀରେ ଧୀରେ ଉପରକୁ ଉପରକୁ ଆହୁରି ଅଛି। ମାନେ ଗୋଟେ ବହୁତ ବିରାଟ ବଡ଼ ବଡ଼ ଝରଣା ଆସିବ ଗୋଟେ।
ନାଇଁ ମୁଁ ଯାଇଛି କେତେ ବାଟ କହିଲେ ମୁଁ ଯେହେତୁ ପାଞ୍ଚଟାରେ ଯାଇଥିଲି ନାଁ। ତ ସେଇ ଯୋଉ ମନ୍ଦିର ଭିତରେ ବୁଲାବୁଲି କଲୁ ତାପରେ ଯୋଉ ଝରଣା ଟା କହୁଛନ୍ତି, ମାନେ ମନ୍ଦିରକୁ ଲାଗିକି ହିଁ ଯୋଉଟା ଅଛି ସେ ଏଠି ଯାଇକି ଏମିତି ଟିକେ ଫଟୋ ସବୁ ଉଠା ଉଠି କରିକି ଜଷ୍ଟ୍ ପାଣିକୁ ଯାଇକି ଆସିଲି। ସେଠି ଗୋଟେ ଇନସିଡେଣ୍ଟ୍ ହେଇଗଲା କଣ? ଓହୋ ମାନେ ଆଉ ଉପରକୁ ଯାଏନି କାହିଁକି ନା ସେଠି କିଛି ଜଣ ଯୋଉ ସାଇଟ୍ ରେ ସବୁ ଭୋଗ ବିକନ୍ତି ନା? ତ ସେମାନେ କହିଲେ କି ନାଇଁ ଏବେ ସନ୍ଧ୍ୟା ହେଇଗଲାଣି ତ ଏବେ ଆପଣ ପଳାନ୍ତୁ ଅନ୍ଧାର ହେଇ ଗଲେ ଏଠି କେହି ରହନ୍ତିନି ତାପରେ ସେଠୁ ଏମିତି କହିବାରୁ ଆମେ ପଳେଇ ଆସିଲୁ ଆଉ କଣ ହେଇଛି ଯାଣିଛନ୍ତି ନା ମାନେ ଆମର ଯୋଉ ସମ୍ପର୍କୀୟଙ୍କ ସହିତ ମୁଁ ଯାଇଥିଲି ତ ସେମାନେ ସବୁ ମନ୍ଦିରରେ ଅଛନ୍ତି ମ ମୁଁ ଯେ ମାନେ ଯୋଉଟା ଭୋଗ କରାହେଇଥିଲା ଠାକୁରଙ୍କ ପାଖରେ ମୁଁ ସେ ଭୋଗଟା ଧରିକି କି ଯେଉଁଠି ଆମର କାର୍ ଟା ପାର୍କିଂ ହେଇଥିଲା ମୁଁ ସେ ପାଖ ଆଡ଼େ ଆସୁଛି ମାନେ କୁହନ୍ତୁନି ମୋତେ ମାନେ ଏବେ ବି ସେ ଜିନିଷ କହିଲା ବେଳେ ନା ମତେ କେମିତି ଲାଗୁଛି ମାନେ ମୁଁ ଏମିତି ଭୋଗଟା ଧରିଛି ଗୋଟେ ମାଙ୍କଡ଼ ଆସି ଆସିକି ସିଏ ତ ମାନେ ହଁ ସିଏ ଆସିକି କି ମାନେ କଣ କଲା ସେ ଯେତେବେଳେ ମୋ ପାଖକୁ ଆସିଲା ମୁଁ ମୁଁ ଇଏ ଖାଇବା ପାଇଁ ବୋଧେ ଚାହୁଁଛି। ମୁଁ କଣ କଲି କଦଳୀ ଟା କାଢିକି ଦେଇଦେଲି। ସିଏ କଣ କଲା ଜାଣିଛ ନା କଦଳୀଟା ନେଇକି ଖାଇଲା ପୁରା ତା ଗୋଡ ଦିଟା ଥୋଇଦେଲା ମୋ କାନ୍ଧ ଉପରେ ମୁଁ ସେତେବେଳକୁ ମାନେ ଥରିଗଲିଣି ପୁରା। ମା ଇଏ ମତେ ଆଜି କାମୁଡ଼ି ଦବ ତାପରେ ସେଇଠୁ ସିଏ ମାନେ ମୋ ଠୁ ତ ଛଡେଇକି ନେଇଗଲା ସେ ଯୋଉ ପୁରା ଜରିଟା ଛଡେଇକି ନେଇଗଲା ମୁଁ କହୁଛି ହେ ଟିକେ ଟି ଟିକେ ମାନେ ମତେ ଟିକେ କଦଳୀ ଦିଅ ମତେ ଟିକେ ଭୋଗ ଦେ ସିଏ ଆଉ ଶୁଣିବାର ନାହିଁ। ମାନେ ମୋଠୁ ଛଡ଼େଇକି ନେଇକି ସେ ଜରିକୁ ଫାଡ଼ିକି ସେ ନଡ଼ିଆ ସବୁ ଖାଇଦେଲା। ମାନେ ସେ ଯୋଉ ମୋ କାନ୍ଧ ଉପରେ ଏମିତି ଚଢ଼ି ନଥିଲା କି ମାନେ ମୋ ଇୟରରିଙ୍ଗସ୍ ଟା ଇୟରରିଙ୍ଗସ୍ ଟାକୁ ବି ଖିଚି ଦେଇଛି। ଇୟରିଙ୍ଗସ୍ ଟାକୁ ଖିଚି ଦେବାରୁ ସେ ଗୋଟେ ଇୟରିଙ୍ଗସ୍ ମୋ କାନ ରେ ଲାଗିଛି ଆଉ ଗୋଟେ ପଡ଼ିଲା ମୁଁ ତାକୁ ମୁଁ ମାନେ ଭଉଣୀ ପିନ୍ଧିଥିଲି ମୁଁ ସୁନାର ମାନେ ମୁଁ ଭାବିଲି ଆଜି ସରିଲା ମାନେ ମୁଁ ସେଇଟା ଘର ଲୋକଙ୍କଠୁ ଗାଳି ଶୁଣିବା ଥୟ। ତାପରେ ତାକୁ ପୁଣି ଖୋଜି ଖୋଜି ଖୋଜି ଖୋଜି ସେ ଯେଉଁ ମନ୍ଦିରରୁ ମାନେ ଗାଡି ଯୋଉଠି ପାର୍କିଂ ହେଇଛି ସେଇଠି ଗୋଟେ ଛୋଟ ଏମିତି ବ୍ରିଜ୍ ଭଳିଆ ଥିଲା ଛୋଟ ଗୋଟେ କେତେ ସେଇ ଦି ଫୁଟ କି ଅଢେଇ ଫୁଟର ହବ ତ ସେଇ ପାଖରେ ପୁଣି ଖୋଜିବାରୁ ସେଇ ପାଖରେ ପୁଣି ମୋ ଇୟରିଙ୍ଗସ୍ ଟା ପାଇଲି, କହିଲି ହେ ଭଗବାନ ମାନେ ମୁଁ କି ମନ୍ଦିର ବୁଲି ଆସିଲି ମାଙ୍କଡ ମତେ ଆଜି ଖାଇ ଦେଇଥାନ୍ତା ବା
ହାଃ ନାଇଁ ମାଙ୍କଡ଼ ମାନେ ତ ଅଧିକ ରୁହନ୍ତି କିନ୍ତୁ ଯେ ଯେତେବେଳେ ଆମେ ଆମର ଯେତେ ଫ୍ୟାମିଲି ମେମ୍ବରସ୍ ଯଦି ପାଖାପାଖି ମାନେ ଯଦି ମିଶିକି ଯାଇଥାନ୍ତେ ତାହେଲେ ସେମିତି ସେତେ କିଛି ସାହସ କରନ୍ତିନି ସେମିତି ଟିକେ ସେଇଥିପାଇ କେୟାର
ମୁଁ ଏକ ମୁଁ ସେଇ ପୁରା ମୁଁ ଏକା ଥିଲି ନା ମୋତେ ଯେ ଯେତି ସମ ମୋତେ ଗାଳି କଲେ କହିଲେ କି ତୁ କଣ ପାଇଁ ଏକୁଟିଆ ପଳେଇ ଆସିଲୁ ଆଉ ସେ ଯଦି ମାଙ୍କଡ଼ କାମୁଡ଼ି ଦେଇଥାନ୍ତା ଏବେ କଣ ହେଇଥାନ୍ତା। ତାପରେ ସେଇଠୁ ଗୋଟେ
ହଁ ସେ ତ ବହୁତ ପୁରୁଣା କଥା ଏବେ କିନ୍ତୁ ଧୀରେ ଧୀରେ କାହିଁକି ନା ଆପଣ ତ ବହୁତ ପାଞ୍ଚ ବର୍ଷ ପୂର୍ବର କଥା କହୁଛନ୍ତି ଏବେ ସେ ମନ୍ଦିର ବି ବହୁତ ଡେଭଲପ୍ କରିଗଲାଣି। ଆଉ ପାଖରେ ଗୋଟେ ଭୋଗ ମଣ୍ଡପ ଗୋଟେ ଖୋଲିଯାଇଛି ଏବେ ହେଲା ସେ ଭୋଗ ମଣ୍ଡପରେ ମାନେ ଦିନକୁ ଶହ ଶହ ଲୋକ ଆସୁଛନ୍ତି ଏବେ ଯେହେତୁ ମାନେ ହଁ ବହୁତ ମାନେ ପ୍ରଖ୍ୟାତ ହେଇଗଲାଣି ନା ଯେହେତୁ ଶହ ଶହ ଲୋକ ଅଛନ୍ତି। ଆଉ ସେଠି ଗୋଟେ ମାନେ ଖାଇବା ପ୍ରସାଦ ବ୍ୟବସ୍ଥା ଅଛି। ବହୁତ କମ୍ ପ୍ରାଇସ ରେ ବି ବହୁତ କମ୍ ପ୍ରାଇସ ରେ ଜଣେ ଆସିଲେ ବି ମାନେ ବହୁତ ସୁନ୍ଦର ମାନେ ଭୋଗ, ମାନେ ଆମର ଠାକୁରଙ୍କର ଭୋଗ ନା।
କହୁଛନ୍ତି ମାନେ ନିଶ୍ଚିତ ରୂପେ ଯିବି ମୁଁ ମୋତେ ତ ଶୁଣିକି ଶୁଣି କି ଏବେଠାରୁ ହିଁ ମାନେ ଏକ୍ସାଇଟେଡ ଲାଗିଲାଣି ଯେ ହଁ ମୁଁ ଯିବି।
ହୁଁ କାହିଁକି ନା ଆଗରୁ ଦେଖନ୍ତୁ ଆଗରୁ ଗୋଟେ ଅଲଗା ଥିଲା। ଏବେ ଧୀରେ ଧୀରେ ମାନେ ବିଭିନ୍ନ ପ୍ରକାର ସିନେରୀ ଟାକୁ ଆଉ ଟିକେ ଭଲ ବନେଇ ଦଉଛନ୍ତି। କିଛି କିଛି ପାଖରେ ସବୁ ପାର୍କ ମାନେ ଯୋଉ ପାର୍କ ଭଳିଆ ଯେମିତି କିଛି ମାନେ ସେଇ ଭଳିଆ ଫିଲ୍ ଆସିଲା ଭଳିଆ କିଛି କିଛି ଧୀରେ ମାନେ ଟେପରରାଲି ସେ ଭଳିଆ କିଛି ବନାଯାଇଛି। ପାଖରେ ସବୁ ମାର୍କ କେଟ୍ ବି ସବୁ ବହୁତ ଡେଭଲପ କରି ଆସିଲାଣି। ଏବେ ବହୁତ ସୁନ୍ଦର ଲାଗୁଛି। ଆଗରୁ ତ ଆପଣ ବହୁତ ଆଗରୁ ଥିଲେ କିନ୍ତୁ ଏବେ ଆଉଥରେ ଯିବେ। ବହୁତ ସୁନ୍ଦର ଲାଗୁଛି ସେ ଆଉ ତା ପାଖରେ ସେତିକି ନୁହେଁ। ପିକନିକ ସ୍ପଟ ଗୋଟେ ପାଖରେ ଅଛି। ମାନେ ଆସନ୍ତି ଲୋକ ଆସି ସାରିଲା ପରେ ମାନେ ଯୋଉ ଝରଣା ଅଛି ସେ ଝରଣା କୁ ଗଲେ ଏଞ୍ଜୋଇ କରନ୍ତି ଭଲରେ ବୁଲାବୁଲି କରିକି। ତା ସହିତ ସେ ଗୋଟେ ମାନେ ଗୋଟେ ଭଲ ଯୋଉ ଗନ୍ଧର ପର୍ବତଟା ଅଛି। ସେ ପାଖରେ ଗୋଟେ ଭଲ ଥାଏ ଗୋଟେ ମାନେ ଭୋଜି କରିକି ସମସ୍ତେ ମାନେ ଏଞ୍ଜିଏମେଣ୍ଟ କରିବା ପାଇଁ ଆଉ। କାହିଁକ ନିଉ ଇୟର ହଉ।
ହଁ ନାଇଁ ସେଇ ହରିଶଙ୍କର ପ୍ଲାନିଂ ଟା ତାହେଲେ ଶୀତ ଦିନରେ ହିଁ କଲେ ଠିକ୍ ହବ ମନ୍ଦିରକୁ ମନ୍ଦିର ବୁଲା ହବ। ପିକିନିକ୍ ବି ହବ। ଆଉ ତ ଯାହା ହଉ ଆପଣଙ୍କ ସହିତ କଥା ହେଇକି ମାନେ ବୋହୁତ ଭଲ ଇନଫର୍ମେସନ୍ଟେ ମୁଁ ପାଇଲି। ଏଥର ତ ନିଶ୍ଚିତ ରୂପେ ଯିବି। ହଉ, ହଁ, ହଁ, ହଉ ଆଜ୍ଞା ଧନ୍ୟବାଦ।
ଆଜ୍ଞା।